ହ୍ୟାଲୋ ହଁ କୁହନ୍ତୁ। ହଁ ନମସ୍କାର।
ହଁ ନମସ୍କାର।
କୁହନ୍ତୁ।
କଣ କରୁଛନ୍ତି?
ନା ମୁଁ ଏଇ ବସିଛି ଆଉ ମୋର ଗଟେ ସାଙ୍ଗ ଫୋନ୍ କରିଥିଲେ ତାଙ୍କ ସହିତ କଥା ହେଇକି ବସିଛି।
ହଁ ଆଉ ମୁଁ ବି ସେ ବସିଛି। କିଏ ଆଉ କାମ ତ କିଛି ନାହିଁ ଖାଲି ଯା ବସିବା କଥା ଆଉ।
ଓ ହୋ ହଉ ତମର ଏଇ ଆଜି ବାହାରିଛି କାଲି ବାହାରିଲା ଯେଉଁ ରେଜଲ୍ଟ।
କଉରି ଚଳ ଖହଲ।
ଯେଉ ଅଜେଇ ରେଜଲ୍ଟ।
ହଁ କେମିତି ହେଇଛି ତମର?
ହଁ ମୋର ର୍ୟାଙ୍କ ଆସିଛି ଅଣତିରିଶଶହ। ଆଉ ଜଣେ ମୋ ସାଙ୍ଗ ତାଙ୍କର ର୍ୟାଙ୍କ ଆସିଛିଢ଼େ ଚାରି
ହଁ ତମର ତା ମାନେ ଭଲ ଆସିଛି।
ହଁ ମୋର ଟିକେ ଭଲ ଆସିଛି କେମିତି କେଜାଣି ଭଲ ହେଇଯାଇଛି ମୁଁ ସେଆ ଭାବୁଛି।
ଓ ହୋ
ମୁଁ କିଛି ପଢ଼ିନଥିଲି କିଛି କରିନଥିଲି ମାନେ ଟୋଟାଲି ପ୍ରିପେୟାର ଛାଡ଼ ମାନେ ଗୋଟେ ପରର୍ସେଣ୍ଟରେ ବି ମୁଁ ହେଇନି ଜାଣିଛ ନା ନାଇଁ ତୁମେ ତ ଜାଣିଥିବ ଆଉ।
ହଁ ଯାଅ କେମତି ଭଲ ପଳେଇ ଆସିଛି ଆଉ ଲକ୍ ଦେଇ ଦେଇଛି ଆଉ।
ହଁ ବୋଧେ ମୁଁ ସେଇୟଆ ଭାବ ମୋେ ଠାସକୁ ମାରିକି ମାରିଥିଲ ମୁ ବୋଧେ ସାଥ ଦେଇ ଦେଇ ହଁ ମୁଁ କହିଲି ସିଏ ପୁଣି ମୋ ସାଙ୍ଗ ଯେ ସେଏ ପୁଣି ପଢ଼େ ନା ଓଜେଇର ବୋଧେ ବହୁତ ପଢ଼େ। ମାନେ ଆ ମାନେ ଆମର ଯେତେ ବି ସିଏ ସରିଲା। ସେ କଳେ ପଢୁ ତୁଲା ଆଉଓଜିର ଯାହା ସବୁ ପଡ଼ିବ ଉ କ୍ୱଶ୍ଚିନ୍ ଆନ୍ସର୍।
ଓ ସେଏ ତାହେଲେ ପ୍ରିପୋର ହଉଥିଲେ ବ ଯିବା ପାଇଁ।
ହଁ ସିଏ ପ୍ରିପେୟାର ହେଉଥିଲା ମୁଁ ତ ଟୋଟାଲ ମାନେ ମୁଁ ଏମିତି ନର୍ମାଲ ଖାଲି ଯ ଫର୍ମ ପକାଇଥିଲି ମୁଁ ବି ଜାଣିନଥିଲି ମୋ ଯେଉଁ ଏମ୍ସିଏ ଫେମ୍ସିଏ କରିବି ବୋଲି ଆଉ ଖାଲି ଯାଇଥିଲି ମାନେ ଦେ ଗୋଟେ ଏକ୍ଜାମଟେ ଦେଇଦିଏ।
ତାହେଲେ ଏମ ସି ଆପଣ କରିବେ ନା ନା।
ତା ବି ଠିକ ନାହିଁ।
ହୁଁ।
ଦେଖିବା କଣ କରିବି ଆଉ। ଆପଣ କଣ ଖାଇଛନ୍ତି ଆଜି।
ଖାଇଥିଲି ରୁଟି ଆଉ ଘୁଗୁନି ଆଉ ଟମାଟୋ ବାଇଗଣ ଦଳା ଇଆ ଆଉ।
ଆପଣଙ୍କର ଗରମ ହଉଛି ନା। ମୁଁ ଖାଇଥିଲି ଚୁଡ଼ା କଦଳୀ।
ତମର କଣ ପେଟ ଖରାପ ଅଛି କି ଚୂଳା କଦଳୀ ଖାଇଥିଲ।
ହଁ ମୋର ଆଜି ଟିକିଏ ପେଟ କାଟୁଥିଲା ତ ବୋଧେ ରାଗ ଖାଇ ଦେଇେଇଥିଲି କାଲି ଅଧିକ ଟିକିଏ ଆଜି ପେଟ କାଟୁଥିଲା ମୁଁ ସେଆକୁ ଚୂଡ଼ା କଦଳୀ ଖାଇଛି।
ତମକୁ ଚୁଡା କଦଳୀ ଖାଇବାକୁ ଭଲ ଲାଗେ।
ଭଲ ଲାଗେନି କିନ୍ତୁ ଦେହ ତ ଖରାପ ଯାହାବି ହେଲେ ଖାଇବାକୁ ପଡିବ।
ହଁ ଦେହ ଖରାପ ମାନେ। ସେ ଜଗି ରଖିକି ଖାଇବାକୁ ପଡିବ ଆଉ।
ହଁ।
ଆଉ ଘରେ ସମସ୍ତେ କଣ କରୁକନ୍ତି।
ଘରେ ସମସ୍ତେ ବସିଚନ୍ତି ମା ତାଙ୍କର ରୋଷେଇ କରୁଛନ୍ତି ବୋଉ। ଆଉ ବାପା ବୋଧେ। କୁଆଡେ ଯାଇଛନ୍ତି ଆଉ।
ଆଜି ତମର ସେ କଣ ହଉଛି।
ସେ ବୋଧେ ପଖାଳ ନା। କଣ ମାନେ ମୋତେ ତ ପଚାରିଲେ ତୁ କଣ ଖାଇବୁ ମୁଁ କହିଲି ପଖାଳ।
ହଁ। ପଖାଳ ଗରମ ପାଇଁ ଭଲ।
ହଁ ତମ ଘରେ ଆଜି କଣ ରୋଷେଇ।
ଆମ ଘରେ ଆଜି ଭାତ ଡାଲି ଛୁଇଁ ଆଳୁ ତରକାରୀ ଆଉ କଣ କରୁଛନ୍ତି ମୁଁ ଖାଲି ଏତେ ପରିବା କଟା ହେଇଥିଲା ଛୁଇଁ ଟା ମୁଁ ଦେଖିଥିଲି ଭାବିଛି ସେଇଆ ହେଇଥିବ ତରକାରୀ ଆଉ କଣ ହେଇଥିବ ମୁଁ ଜାଣିନି ଆଉ ଆଉ ହଁ ଶାଗ। ଶାଗ ବଛା ହଉଥିଲା ଶାଗ ଭଜା ହବ ବୋଧେ ଆଉ।
ଆଉ ତମେ କଣ ଖାଇଛ ଆଜି?
ଖାଇଥିଲି ରୁଟି ଘଗୁନି। ଆଉ ଦଳା କଣ ବାଇଗଣ ଟମାଟୋ ଦଳା ଏଇଆ ଆଉ।
ଓହୋ ତମେ କଣ ଘୁଗୁନି କିଣା ଘୁଗୁନି ନା ଘର ତିଆରି ଘୁ
ହେ ନାଇ କିଣା ହେଇକି ଆସିଥିଲା ଦୋକନୁରୁ। ଆଜି ଘରେ କିଛି ବନା ହେଇନଥିଲା ସେ ଆଉକୁ ଦୋକାନରୁ କିଣିକି ନେଇ ଆସିଥିଲେ ଆଉ।
ନାଇଁ ମୋତେ କିଣା ଘୁଗୁନି ବି ମାନେ ମୁଁ ଆଉ ଖାଇପାରୁନି ସେଥିଲାଗି ଆମର ଘୁଗୁନି ଯଦି ତିଆରି ହୁଏ ଘରେ ନହେଲେ ନହିଁ।
ଆମର ସେମ ମାନେ ଆଜି ହେଇନଥିଲା ନା କିଛି ଆମ ସକାଳୁ ଯାହା ବି ହେଲେ କିଛି ଗୋଟେ ହୁଏ ମାନେ ଖାଇବା ଆଜି ଟିକେ ହେଇନଥିଲା ମା ଘର କାମରେ ବ୍ୟସ୍ତ ଥିଲେ ସେୟାକୁ କିଣିକି ନେଇ ଆସିଥିଲେ ଆଉ।
ଓହୋ ଆଉ ତମ ମା କଣ କରୁଛନ୍ତି।
ମୋ ମା ରୋଷେଇ କରୁଛନ୍ତି ମା ସାନମା ସବୁ ମିଶିକି ରୋଷେଇ କରୁଛନ୍ତି ଆଉ।
ସନ ମା ଆ
ହଁ। ସାନ ମା କାଲି ଆସିଲେ।
ଓହୋ ତ ତମ ସାନମା କଣ ସବୁ ନେଇକି ଆସିଛନ୍ତି।
ସାନ ମା ଆଣିଛନ୍ତି ଗୋଲାପଜାମୁ ରସଗୋଲା ଆଉ କଣ ସବୁ ନେଇକି ଆସିୁଛନ୍ତି ଆଉ ଖାଇବା ଜିନିଷ ସବୁ।
ଓହୋ।
ଆଉ। ତମର ମାମୁଁ ଘରୁ ରଜ କରି ଆସିଲେଣି ନା ଆମବ ପଣସ ନେଇକି।
ନାଁ ମୋ ମାମୁଁ ଘରୁ ଆସିନାହାନ୍ତି ଆ ମୋ ମାମୁଁ ଘର ଗୋଟେ ପାଖରେ ତ ସେଥିଲାଗି ଆସ ବସିନାହାନ୍ତି ଆସିବେ ଆଉ
ହଁ କି ବୟସ ଟିକେ ସ୍ଲୋ ସବୁ କିଛି।
ଏବେ ଶୁଭିଲା।
ହଁ ଏବେ ଠିକ ଠାକ୍ସ ଭିଲା ଟିକେ।
ମୁଁ କହିଲି କି ଆମ ମାମୁଁ ଘର ପାଖରେ ତ
ସି ଆଉ
ଥିଲାଗି ଟିକେ ଡେରିରେ ଆସିବେ ଆଉ।
ଓହୋ ତାହେଲେ ତମ ମାମୁଁ ଘରୁକୁ ମାନେ ଡେଲି ପଳଉଥୁବ ଯେତୋବେଳେ ଇଚ୍ଛା ହୋଉଥୁବ ସାଙ୍ଗ ସାଙ୍ଗ ପଳଉଥୁବ ଆଉ।
ହଁ।
ଉଁ ମାମୁଁ ଘରେ ସମସ୍ତେ କିଏ କିଏ ଅଛନ୍ତି?
ମାମୁଁ ଘରେ ସମସ୍ତେ ଅଛନ୍ତି ଉଁ ମାଇଁ ମାମୁଁ ଆଉ ମୋର ଦୁଇଟା ମାମୁଁ ଦିଟା ମାଇଁ ଆଉ ମୋ ଆଈ ଆଉ ଆମ କୁ ମୋ ସାନ ମାମୁଁଙ୍କ ପୁଅ ଆଉ ମୋ ବଡ଼ ମାମୁଁଙ୍କର ଦିଟା ପୁଅ। ଆଉ ତା ନ୍ତ ଉଁ ମାନେ ମୋ ବଡ଼ ମାମୁଁଙ୍କ ପୁଅଙ୍କର ବାହାଘର ହେଇଯାଇଚି।
ଶୁ ଶୁବୁନି କଁ କହିଲେ?
ବଡ ମାମୁଁଙ୍କ ପୁଅଙ୍କର ବାହାଘର ହେଇଯାଇଚି ତ। ତାଙ୍କ ସ୍ତ୍ରୀ ସିଏ ଆଉ ସବୁ ଅଛନ୍ତି ଆଉ।
ଅ ହ। ଆ ମାନେ ତମର ଗୋଟେ ଭାଉଜ ଅଛନ୍ତି।
ହଁ।
ହଉ ଭଲ ଆଉ ତମ ଭାଉଜ ତମୁକୁ ଭାରି ଭଲ ପାଉଥିବେ ତମ ପାଇଁ ସବୁ ଜିନଷ ଆଣୁଥିବେ।
ରି ଅଲପା ତି ଭାଉଜ ମୋର ଭାରି ପସନ୍ଦ।
ଇସ୍ ବଢ଼ିଆ ଆଉ।
ଏତେ ପସନ୍ଦ ଏତେ ପସନ୍ଦ କହିପାରିବାନି।
ହୁଁ ଭଲ ଆଉ ଗୋଟେ ବୋଲି ନଣନ୍ଦ ବୋଧେ?
ହଁ। ନାଁ ନଣନ୍ଦ ତ ଦି ଟା କିନ୍ତୁ ମତେ ଟିକେ ବୋହୁତ ଭଲ ପାଆନ୍ତି।
ଓ ହ। ତମେ ଟିକେ ଅଧିକ ଗେହ୍ଲା ଆଉ‌।
ହଁ ସିଏ ଯିଏ ଜଣଙ୍କର ମ୍ୟାରେଜ ହେଇଯାଇଚି ତ ଆଉ ଜଣେ ନାନୀଙ୍କର।
ଓ ହୋ।
ମୁଁ ଏକେଲା ମତେ ସେଥିଲାଗି ମୁଁ ଟି କିଏ ମୋ ଭାଉଜ ସହିତ ଅଧିକ ମିଶେ। ମୋତ ସେଥିଲାଗି ସେ ଭୋଉତ ଭଲ ପାଆନ୍ତି ଆଉ।
ସବୁ କଥା ସେୟାର ବି କରୁଥୁବ ତାଙ୍କ ସହିତ ଆଉ।
ହଁ ସିଏ ବି ମତେ ସବୁ କଥା କୁହନ୍ତି ମୁଁ ବି ତାଙ୍କୁ ସବୁ କଥା କହିଦିଏ।
ଓ ହୋ।
ଭାଉଜ ମତେ ଭାରି ଭଲ ପାନ୍ତି ମୁଁ ବି ଭାଉଜଙ୍କୁ ଭାରି ଭଲ ପାଏ।
ହୁଁ ରଜରେ ତାହଲେ ତମ ମାମୁଁ ଘରକୁ ତମେ ଯିବ ବୁଲିବା ପାଇଁ ନା ଯିବନି।
ନା ଯିବିନି ବୋଧେ।
ଯିବିନି ମାନେ କଣ ଭାଉଜ ତ ଆସିଥିବେ ଭାଉଜ ଅଛନ୍ତି କଲିକତା ରେ। ଯଦି ଡାକି କିନ୍ତୁ ଦେଖିବା କଣ ହଉଛି ଆଉ। କିନ୍ତୁ ଯିବିନି ମୋର ତ ଇଚ୍ଛା ନାହିଁ ଯିବା ପାଇଁ।
ଓହୋ ଭଉଜ କଣ କୋଲକତା ରେ ରୁହନ୍ତି।
ହଁ ଭାଉଜ କଲିକତାରେ ରୁହନ୍ତି। ରୁହନ୍ତି ମୁଁ ମୋ ନନା ଜବ୍ କରେ
ହୁଁ କଣ କହିଲ? ତମେ ଯାଉନ ଭାଉଜଙ୍କ ପାଖରେ ବୁଲିକି ଆସିବ କଲିକତାରୁ।
ହଁ ଭାଉଜବକହୁଥିଲେ ଟିକେଟ୍ କରିଦେବି ପଳେଇ ଆସ ଆଉ ସାଙ୍ଗ ହେଇକି ରଜରେ ଘରକୁ ଯିବା। ମୁଁ ଗଲିନି କହିଲି ନା ଥାଉ ମୋର ଇଚ୍ଛା ନାହିଁ।
ଯାଇଥାନ୍ତ ବୁଲିକି ଆସିଥାନ୍ତ ଭଲ ହେଇଥାନ୍ତା।
ହଁ ଯେ ବୁଝୁଛି ହେଲେ କଣ କରିବି ମୋର ତ ଇଚ୍ଛା ନାହିଁ ଆଉ।
କଣ କହିଲ?
ମୁଁ କହିଲି ହେଲେ କଣ କରିବି ମୋର ତ ଇଚ୍ଛା ନାହିଁ ଆଉ।
ଓ ହୋ। ଗରମ ପାଇଁ କୁଆଡେ ଯିବାକୁ ଇଚ୍ଛା ଇଚ୍ଛା ହଉନି ମୋତେ ଆଉ
ହଁ ଗରମ ପାଇଁ ହିଁ କୁଆଡେ ଯିବାକୁ ଇଚ୍ଛା ହୁଏନି।
ଆଉ ତମେ କୁଆଡ଼େ ଯିବ ରଜରେ।
ରଜରେ କୁଆଡେ କିଛି ପ୍ଲାନିଂ ନାହିଁ ଘରେ ବସିବା କଥା ଦେଖିବା ହଠତ୍ କିଛି ପ୍ଲାନିଂ ହେଇପାରେ କୁଆଡେ ଯିବା ପାଇଁ ସେମିତି କିଛି ନାଇଁ।
ଓହୋ ତମ ମାଉସୀ ଘରକୁ ଯିବନି କି?
ମାଉସୀ ଘରକୁ ଯିବାର ତ ନାହିଁ ହଠାତ୍ କିଛି ପ୍ଲାନିଂ ହେଲେ।
ଓହୋ ତମ ସବୁ ହଠାତିଆ ପ୍ଲାନିଙ୍ଗ ହୁଏନା।
ସେତେବେଳେ ଯାହା ମୁଣ୍ଡ ଉଠିଲା ସେଇଆ ହେଲା ଆଉ।
ହଁ।
ଆଉ ତମ ଆଡେ ରଜ ସବୁ କେମିତି ହୁଏ?
ଆମର ରଜରେ କଣ ପିଠାପଣା ହୁଏ। ଖେଳୁ ଲୁଡୁ ଫୁଡୁ ଆଉ କୁଆଡ଼େ ବୁଲିବାକୁ ଯାଉ ଫିଲ୍ମ ଦେଖିବାକୁ ଯାଉ ଏଇଆ ଆଉ।
ରଜରେ ତମ ଗାଁରେ ଦୋଳି ପଡେନା?
ହଁ ଦୋଳି ଲାଗେ।
କେଉଁଝର ସାଇଡ ରଜ କିନ୍ତୁ ଅଧିକ ଭଲ ନା? ସିଆଡେ ପୁରା ରଜ ଫେମସ।
ହଁ ତମେ ରଜରେ ତମେ ତମ ସିଆଡେ ରଜରେ କଣ ହୁଏ।
ଆମର ଘରେ ପିଠାପଣା ହୁଏ ଆଉ ଆମେ ଲୁଡୁ ବସିକି ଖେଳୁ ଆଉ ଯଦି କୁଆଡେ ବୁଲିବାକୁ ଯିବା ପାଇଁ ହୁଏ ମୋ ଭଉଣୀ ଗୋଟେ ଆସେ ତା ସହିତ ବୁଲିବାକୁ ଯାଉ ଏଇୟା ଆଉ ଆଉ ମେହେନ୍ଦୀ ଫେହେନ୍ଦୀ ଟିକେ ଲଗାଉ ଭଲ ଲାଗେ ରଜ ହେନ୍ଦୀ ଲାଗେଇବାକୁ ଭଲ ଲାଗେ। ସେ ଟିକେ ମୋ ଭଉଣୀ ଭଲସେ ମେହେନ୍ଦି ଶିଖିଛି ନା ଲଗେଇ ଦିଏ ମାନେ ପୁରା ଭଲସେ
ଓହୋ ଏମିତି ଆଉ ରଜ କଣ ବୁଦ୍ଧ ସୋମବାର ମଙ୍ଗଳବାର
ହଁ ରବିବାର ସୋମବାର ମଙ୍ଗଳବାର
ହଁ ବାର ବି ଟିକେ ଏପଟ ସେପଟ ପଡୁଛି ପ୍ରଥମ ରଜ ଦିନ ରବିବାର
ଫାଷ୍ଟ ରଜ ଦିନ ଟିକେ ଏ ନନ୍ଭେଜ ଭେଜ ଖାଇଦବ ଆଉ
ହଁ ସେଇଆ ଭାବୁଛି କରିବି ବୋଲି ଦେଖିବା କଣ ହଉଛି।
କେବଳ ଗୋଟେ ଦିନ ହିଁ ପଡିଛି ରବିବାରି ହିଁ ନନଭେଜ ଖାଇବା ପାଇଁ ଏମିତି ବି ଅନ୍ୟ ଲୋକ ରବିବାର ଖାଆନ୍ତି। କେମିତି?
ନ ହେଲେ ବୁଧୁବାର ଖାଇ ହୁଏ।
ହଁ ରଜ ଲାଷ୍ଟ ରଜ ପରଦିନ କରିବେ ମାନେ ପୋର ରଜ ଦିନ ସବୁ ଆଉ
ହଁ ବାଶୁମତୀ ସ୍ନାନ ଥିଲା
ଓ ହୋ
ସେଦିନ ସବୁ ହଳ କରିବାକୁ ଯାଆନ୍ତି ନା
ସେଇ ଦିନ ଠାରୁ ତ ହଳ ଷ୍ଟାର୍ଟ ହୁଏ। ଯୋଉ ମାନେ ଯାହା ପଡିବାର ଥାଏ ବିଲରେ ପଡେ ଷ୍ଟାର୍ଟ ହୁଏ। ସେବେ ଠାରୁ କାମ ଚାଲେ ବିଲ କାମ।
ହଁ ସେ ଆଉ
ମର ବସୁମତୀ ସ୍ନାନ କେମିତି ହୁଏ?
ଆମର ସବୁ ହୁଏ ମୋ ମାଆ କରନ୍ତି ସକାଳୁ ଉଠିକି ସେ ଧୋଇକି ଗୋବର ଖୋବର ପକେଇକି ଧୋଇ ଦିଅନ୍ତି। ସେ ପିଢାରେ ନଡିଆ ପଡ଼ିଆ ଶିଳିପୋତା ଆଉ କଣ ସବୁ ଥୋଇକି ପୂଜା କରନ୍ତି ଆଉ।
ହୁଁ ହ ଆମର ବି ସେମିତି ହୁଏ ମୋ ଜେଜେ ମା କରନ୍ତି।
ଓ ନା ଆମର ମୋ ବୋଉ କରେ
ଓ ତମ ଜେଜେମା ନାହାନ୍ତି?
ନା ଆମର ଜେଜେମା ଉପରକୁ ଚାଲି ଯାଇଛନ୍ତି। ବହୁତ ଦିନ ହେଲାଣି ଚାଲିଗଲେଣି।
ଓହୋ ମଁ ଜେଜେମା ସକାଳୁ ଉଠି ସେ ତାଙ୍କର ଯୋଉ ଶିଳି ଫୁଆ ଚନ୍ଦନ ହଳଦୀ ଆଉ ସିନ୍ଦୁର ଏମିତି ଲଗେଇକି ସବୁ ପୂଜା ହୁଏ।
ହ ଆଉ କିଛି ଦିନ ପରେ ତମେ କରିବ।
ମୁଁ କଣ ପାଇଁ କରିବି ଯେ
କାହିଁ ତ ଆମର କଣ ବାହାଘର ହବନି କି
ଆ ଘରେ କଣ ଏବେ ହଉଛି ନା
ଯଦି ହେଇଗଲା ବାଇଚାନ୍ସ
କିଛି ହବାର ନାହିଁ